ହ୍ୟାଲୋ।
ଆ
ମୋ ଭୟସ ଯାଉଛି ଆପଣଙ୍କ ପାଖକୁ?
ହ୍ୟାଲୋ ଶୁ
ଭଏସ ଆସୁଛି ତ?
ଆଜ୍ଞା ଆଜ୍ଞା ଆପଣଙ୍କୁ ମୋ କଥା ଶୁଭା ଯାଉଛି ତ?
ହଁ ଶୁଭୁଛି।
ଜୟ ଜଗନ୍ନାଥ।
ହଁ ଜୟ ଜଗନ୍ନାଥ।
ଏବେ ଆପଣ କଣ କରୁଛନ୍ତି?
ମୋର ଆଜି ଏକ୍ସାମ ଥିଲା ତ ମୁଁ ଏକ୍ସାମ ସାରିକିନା ଆସିକି ବାହାରି ଛିଡା ହେଇଛି ଆଉ ଖାଇ ପିଇକିନା ବାହାରେ ଆସିକି ଛିଡା ହେଉଛି ଟିକେ ଏଇ ଟାଇମ ଟା ତ ଘରେ ରହିବା ପାଇଁ ଭଲ ଲାଗିବନି ନା?
ଆଜ୍ଛ ଆପଣ କୋଉଠୁ କହୁଥିଲେ?
ଆମ ଘର ଉତ୍ତରା ପୁରୀ।
ଆଚ୍ଛା ଆଛା। ଆପଣଙ୍କ ପରୀକ୍ଷା ଆଜି ଭଲ ହେଇଛି।
ପୁରୀ। ହ୍ୟାଲୋ।
ଆଜ୍ଞା ପୁରୀ
ତମର ଭଏସ ଆସୁନି ଭଲସେ ମାନେ
ହଁ ହ୍ୟାଲୋ। ଏବେ ଶୁଭ ଗଲା ଏବେ ସୁୁଭା ଗଲା ଏବେ ସୁୁଭା ଗଲା। ଆମ ଘର ପୁରୀ ବାଲିଘାଟ।
ମୁଁ କହିଲି ସେରେ ବର୍ଷା ହଉଛି।
ହଁ ବର୍ଷା ଝିପିଝିପି ବର୍ଷା ହଉଛି ଭୁବନେଶ୍ଵରରେ ବର୍ଷା ହଉଛି?
ହଁ ଏପଟେ ତ ବର୍ଷା ଷ୍ଟାର୍ଟ ହେଲାଣି? ତିନିଟାରୁ ଯେ ଏଯାଏ ଛାଡୁନି ସେମିତି କାଚୁଛି
ନା ବର୍ଷା ହଉଥିଲା ଦି ସକାଳୁ ତ ବର୍ଷା ଚାଲିଚି। ପୁରା ଛାଡିନି ଛାଡିଚି ଟିକେ।
ଇଆଡ଼େ ଜମା ବର୍ଷା ମୁଁ ଆଜି କଲେଜରୁ ଆସିଲା ବେଳକୁ ପୁରା ଓଦା ହେଇକି ଆସିଲି ବର୍ଷା ହଉଥିଲା ବୋଲି।
ଆଜ୍ଞା, ଆଜ୍ଞା, ଆଜି ଏକ୍ଜାମ ଥିଲା ଆପଣଙ୍କର ପରୀକ୍ଷା ଥିଲା?
ହଁ ମୋର ଆଜି ଏକ୍ଜାମ ଥିଲା।
ଆଜ୍ଞା, ପରୀକ୍ଷା ଆପଣଙ୍କ ଭଲ ହେଇଚି ଆଜି?
ପରୀକ୍ଷା ହଁ ଆଜି ଏମ୍ ଡିସି ଥିଲା ତ ଭଲ ହେଇଛି ଆଉ।
ଆଜ୍ଞା, ଆଜ୍ଞା, ଆପଣ କଣ ପ୍ଲସ୍ ଥ୍ରୀ କରୁଛନ୍ତି?
ହଁ ମୋର ଏଇଟା ବି ଏସ୍ ଏ ମ୍ୟାଥ୍ ଅନର୍ସ।
ଆଜ୍ଞା, ଆଜ୍ଞା, ଆପଣଙ୍କ ଖାଇବା ପିଆ ସରିଲାଣି ସାର୍?
ଖାଇବା ହଁ ମୁଁ ତ ସକାଳେ
ଆଜ୍ଞା। ହାଲୋ। ହାଲୋ ଆପଣ ଭଏସ କଟିଲା, ଆଜ୍ଞା କୁହନ୍ତୁ?
ଏବେ ଆସୁଚି।
ହଁ ସୁୁଭିଲା।
ହଁ ମୋର ମଧ୍ୟାହ୍ନ ଭୋଜନ ସରିଯାଇଛି।
ଆଜ୍ଞା, ଆଜ୍ଞା।
ଆପଣଙ୍କର ଆପଣ କଣ ପଢୁଛନ୍ତି?
ନାଇଁ ମୁଁ ଅଛି ଗୋଟେ ମ୍ ଗମେଣ୍ଟରେ ଇଏରେ କଣ୍ଟାଏଜନ ପୋଷ୍ଟରେ ଅଛି।
କୋଉ ପୋଷ୍ଟରେ?
କଣ୍ଟ୍ରାଚୁଆଲରେ, କଣ୍ଟ୍ରାଚୁଆଲରେ ଅଛି।
ସେଥିରେ କାମ କଣ?
ଆପଣ ଜାଣିଥିବେ ଗୋଟେ ଡିସ୍ ଜାଣିଥିବେ।
ହଁ।
ହଁ ସେଇଥିରେ ଅଛି ସେଇଥିରେ ମୁଁ କ୍ୟାସିୟର ଅ
ଓହୋ।
ଆପଣଙ୍କ ମଧ୍ୟାହ୍ନ ଭୋଜନରେ ଆଜି କଣ ଖାଇବା ହେଇଥିଲା?
ଆମର ମଧ୍ୟାହ୍ନ ଭୋଜନରେ ଆଜି ଭାତ ଆଁ ଆଉ ଡା ଆଉ ହେଇଥିଲା ଆଉ କୋବି ତରକାରୀ ହେଇଥିଲା।
ଆଜ୍ଞା।
ଖଟା ଆଉ।
ଆପଣଙ୍କୁ ଡାଲମା ବନେଇ ଆସେ?
ମତେ ରୋଷେଇ କିଛି ଆସେନି।
ହେ ଅଁ ହଁ। ଡାଲମା ରେ କୋଉ ପରିବା ପଡିଥିଲା ଡାଲମା ଡାଲମାରେ କୋଉ କୋଉ ପରିବା ପଡିଥିଲା?
ଡାଲମାରେ ପଡିଥିଲା ଆ ଆଳୁ ଆଉ ବାଇଗଣ ଆଉ ପୋଟଳ କାଙ୍କଡ଼।
ଆଜ୍ଞା।
ଝୁଡୁଙ୍ଗ।
ଆଜ୍ଞା। ଆପଣ କେବେ ପୁରୀ ମନ୍ଦିରକୁ ବୁଲିବାକୁ ଆସିଚନ୍ତି ନା ଆସିନାହାନ୍ତି?
ହଁ ଆମର ଏଇଠୁ ପାଖ ଆମେ ପ୍ରତି ମାନେ ଏଭ୍ରି ମନ୍ଥ୍ ରେ ଆମେ ଯାଉ।
ଆପଣ ଇଂଙ୍ଗଲିସ୍ କୁହନ୍ତୁନି ହେଲା ଇଂଙ୍ଗଲିସ୍ ଥିଲା କହିଲେ ଆସ୍ କଟିଯିବ। ଓଡିଆରେ କହନ୍ତି କୁହନ୍ତୁ ହାଲୋ। ଆଜ୍ଞା ପ୍ରତି ଆଜ୍ଞା।
ଯେତେ ଆପଣ ଓଡିଆ କହିବେ ହେଲେ ସେତେ ଠିକ୍ ଅଛି ଉ ଇଂଙ୍ଗଲିସ୍ କହି ଲେ ଆଉ ଶବ୍ଦ ୟୁଜ୍ କଲେ ନା କଟିଯିବ।
ଆଛା ହଉ ହଉ।
ଆଜ୍ଞା ଆପଣଙ୍କୁ ଫାଷ୍ଟ କଲ୍ ଆଉ କ ଆପଣ କେତେଟା
ଏଇଟା ସେଇ ବିଷୟରେ ଛାଡ ଅଲଗା କିଛି କୁହ।
ହଁ ଠିକ୍ ଠିକ୍ ଅଛି ଠିକି। ଆଉ ଆପଣଙ୍କ ଘରେ କିଏ କି ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଆମ ଘରେ ମୋ ବାବା, ମୋ ମମି, ଆଉ ମୁଁ ଆଉ ମୋ ଭାଇ।
ଆଜ୍ଞା ଆଜ୍ଞା ଭାଇ କଣ ପଢା ପାଠ ପଢୁଛନ୍ତି।
ହଁ ତାର ଟେନ୍ଥ କ୍ଲାସ୍ ହେଲା।
ଆଜ୍ଞା।
ଆପଣଙ୍କ ଘରେ।
ଆମ ଘରେ ଆପା, ମା, ଭାଇ, ଭଉଣୀ। ମୁଁ ବଡ ଭଉଣୀ ବା ବିବାହ ସରିଚି। ପ୍ଲସଥ୍ରୀ ପଢ଼ୁଛନ୍ତି ବାପା ମାଆ ଘରେ ଅଛନ୍ତି ଆଉ।
ଓ ମାନେ ତମେ ଗୋଟେ ଭାଇ ଦି ଭଉଣୀ।
ଆଜ୍ଞା।
ଓହୋ ଆଚ୍ଛା।
ଆପଣଙ୍କ ଜିଲ୍ଲା କଣ ଯିବେ କେବେ ମନ୍ଦିର ବୁଲିବାକୁ ଆସିଛନ୍ତି। ତାର କିଛି ଅନୁଭୂତି କହିପାରିବେ?
ସମସ୍ତେ ଏଇ ଗୋଟେ କଥା ପଚାର ଯାଏ କି ଜଗନ୍ନାଥ ମନ୍ଦିର କେବେ ବୁଲିବାକୁ ଯାଇଚ ଆଉ ସେ ଅନୁଭୂତି। ସେ କଣ କୁହ ଛାଡ଼।
ଛାଡ ତମ ଘର କୁଆଡେ କହିଲ ପୁରୀ ନା? ପୁରୀ ରେ କଣ ଟା ଫେମସ କହିଲ?
ପୁରୀରେ ଆପଣଙ୍କର ସମୁଦ୍ରକୂଳ ଅଛି। ଆଉ ଲୋକାନ ଲୋକନାଥ ମନ୍ଦିର ଅଛି।
ସେଇଟା ତ ସତ କିନ୍ତୁ ଖାଇବାରେ କଣ ଫେମସ୍?
ଆଜ୍ଞା ଆ ଖାଇବାରେ?
ହଁ।
ଖାଇବା ସମୁଦ୍ର କୂଳରେ ଆପଣଙ୍କ ହେଲା ସମୁଦ୍ର ମାଛ ଖାଇପାରିବେ।
ସମୁଦ୍ର ମାଛଟା ଫେମସ ପୁରୀରେ?
ଆଜ୍ଞା ଆପଣ ସମୁଦ୍ର କୂଳରେ ସମୁଦ୍ର ମାଛ ବହୁତ ଫେମସ ସେଇଠି।
କାହିଁ ତାଠୁ ତ ଫେଣୀଟା ବି ଫେମସ। ତା ଠୁ ତ ଫେଣି ଟା ଫେମସ।
ହଁ ଫେଣୀ ତ ଫେଣୀ ରହୁଛି ଥିଲା ଗଜା ରହୁଚି। ଆମର କ୍ଷୀରସାଗର। ଅଁ ରସା ଆମର ରାବିଡ଼ି ଛେନା
ଆଉ ପୁରୀ ପିଲା ହେଇକି ଫେଣୀ ନା ଟା କହିଲନି ଆଉ।
ହ ଆଉ ଆପଣ ନା ପୁରୀ, ଡାଲମା ଖାଇଚନ୍ତି ପୁରୀ, ଡାଲମା ଖାଇଚନ୍ତି ନା ଖାଇନାହାନ୍ତି? ପୁରୀ ପ୍ରପର ଡାଲମା ଟା।
ପୁରୀ ରେ ଡାଲମା କଣ? କୋଉଟା ଏଟା ଅଭଡାରେ ଯୋଉ ଡାଲମା ସେଇ ସବୁ ଖାଇଚି କିନ୍ତୁ ପୁରୀ ଡାଲମା
ଆଜ୍ଞା ପୁରୀ ରେ ପ୍ରକୃତ ଡାଲମା ଚନ୍ଦନ ଖାଇପାରିବ। ଚନ୍ଦନର ଗୋଟେ ଦୋକାନ ଅଛି ସେଠି ଆପଣଙ୍କ ଢାବା ଅଛି ସେଇଠି ଆପଣଙ୍କୁ ମିଳିଯିବ।
ପୁରୀରେ ଆମର କେହି ରିଲେଟିଭସ ନାହାନ୍ତି କି ଆମର କେହି ନାହାନ୍ତି ସେତେବେଳେ ଆମେ ପୁରୀ ଯାଉ ଆଉ ଅଭଡା ବି ଖାଇକି ଆସୁ।
ଆଜ୍ଞା ଆଜ୍ଞା ଆପଣ ରଥଯାତ୍ରାକୁ ଆସିବେ ବୁଲିବାକୁ?
ନା ରଥଯାତ୍ରାରେ ଏତେ ଭିଡ।
ଅ ହ ଆଉ ଆପଣଙ୍କ
ଆମେ ଏବେ ଯାଇଥିଲୁ ମାନେ ମାସେ ହେଇନି ପନ୍ଦର ଦିନ ତଳେ ଆମେ ଯାଇଥିଲୁ ଏବେ
ଆଜ୍ଞା ଆଜ୍ଞା। ତ ସହ ପରିବାର ସହ ଆସିଥିଲେ।
ହଁ।
ଆଜ୍ଞା। ଆ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା।
ଆପଣଙ୍କର ଘରେ?
ହଁ ସବୁ ଭଲ ଅଛନ୍ତି।
ଘରେ ଘରେ କାହାକୁ କଣ ରୋଗ ହେଇଥିଲା ଯ
ଆଜ୍ଞା।
ଘରେ ଘରେ କାହାର କଣ ଦେହ ଖରାପ ହେଇଥିଲା ଯୋଉ ରୋଗ ହବ କି ଦେହ ତାଙ୍କର ଖରାପ ହବ
ଆଜ୍ଞା। ଏବେ ହେଲା ଜଗନ୍ନାଥ ହେଲା ଜ୍ଵରରେ ପଡିଛନ୍ତି ଘରେ ଘରେ ସମସ୍ତେ ଏବେ ସମସ୍ତଙ୍କ ଦେହ ଖରାପ। ଆଜ୍ଞା ହ୍ୟାଲୋ। ଆପଣଙ୍କୁ ମୋ କଥା ଶୁଭାଯାଉଛି? ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହାଲୋ ହ୍ୟାଲୋ